ଓହୋ।
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଥିଲ।
ତ ମୁଁ ତ ଶୋଇବାକୁ ଯାଉଥିଲି ସବୁ କାମ ସରିଲା। ଖାଇକି ସୋଇପଡିଆକୁ।
ଆ ଖା ଆଜି କଣ ଖାଇବା ହେଇଛି।
ଆଜି ହେଇଥିଲା ରୁଟି ତରକାରୀ ମିକ୍ସଭେଜ୍। ରୁଟି କୁ ମିକ୍ସତରକାରୀ ଆଉ।
ଘରେ ସୋ। ହଁ ବର୍ଷା ତ ଆଜି ଦିନମାନ ହେଇଛି ଲାଗି ରହିଛି।
ଆଉ।
ଖାଇକି ଶୋଇବାକୁ ଗଲଣି।
ହୁଁ ହୁଁ।
ଘରେ ସମସ୍ତେ ଖାଇ ସାରିଲେଣି ହଁ ଆମେ ବି ଶୋଇବାକୁ ଆସିଲୁଣୁ।
ଆଚ୍ଛା ହଁ ଆମ ଘରେ ବି ଶୋଇନାହାନ୍ତି କେହି ଶୋଇବେ ଆଉ। ସମସ୍ତେ ଖାଇସାରନ୍ତି ଶୋଇବାକୁ ଯାଉଛନ୍ତି ଆଉ।
ହଁ ଘରେ କେ କେ ସବୁ ଅଛନ୍ତି।
ଘରେ ପାପା ବୋଉ ଭାଇ ଭଉଣୀ। ଆପଣଙ୍କର କିଏ କିଏ ସବୁ ଅଛନ୍ତି।
ହଁ ଆମର। ଶାଶୁ ଶ୍ୱଶୁର ଦାଦା ଖୁଡି ପୁଅ ଝିଅ। ସ୍ୱାମୀ ଦି ଦିଅର।
ଝିଅ ଆପଣଙ୍କ ଝିଅ ପାଖରେ ଅଛି ବୋଧେ।
ହଁ ଝିଅ ଅଛି ପୁଅ ଅଛି।
ହୁଁ ପାଟି ଶୁଭୁଛି ଆଉ ଛୁଆ ମାନେ। ଆପଣଙ୍କର ତ ଟାଇମ୍ ପାସ୍ ହେଇଯାଉଥିବ ଛୁଆମାନେ ଅଛନ୍ତି।
ହଁ ଚଗଲା ଟିକେ ପୁଅ ଟା ହଉଛି।
ହୁଁ କେ କୋଉ କ୍ଲାସରେ ପଢ଼ୁଛି କି ପୁଅଟା।
ନା ପଠିନି ତ ତିନି ପ୍ଲସ ଚାଲିଛି। ତିନ ହ ଝିଅର ସପ୍ତମ ହେଲାଣି।
ଓହୋ ଝିଅଟା ତାହାଲେ ବଡ।
ହଁ ଝିଅ ବଡ଼ ପୁଅ ସାନ।
ଆଚ୍ଛା।
ବ
ଆଉ ବର୍ଷା ଆମର ତ ବର୍ଷା ହେଉଛି ଏବେ।
ହଁ ଆମେ ଆଡେ ବି ବର୍ଷା ହୋଉଛି।
ମାନେ ଏବେ ବେଶୀ ଜୋରରେ ହଉନି କିନ୍ତୁ ବର୍ଷା ହେଉଛି ଆଉ।
ହଁ ଆଜି ତ ଦିନ ସାରା ହିଁ ବର୍ଷା ଲଗିକିରହିଚି।
ହଁ ଦିନ ଯାକ ବର୍ଷା ଲାଗିଯିବ ଆଜି କଣ ତିନି ଚାରି ଦିନ ହେଲେ ବର୍ଷା ଲାଗିକି ଅଛି ଆଉ।
ହଁ କାଲିକି ବି କହୁଛନ୍ତି ବର୍ଷା ହବ।
ହୁଁ ଆମ ଆଡେ ତ ବନ୍ୟା ହେଇଗଲାଣି।
ଘର ପାଖକୁ ଆସିଲେଣି ପାଣି।
ନା ନଦୀ ପାଖ ଅଛି ତ।
ନଦୀ ନଦୀ ପାଖରେ ଘର।
ହୁଁ।
ଓହ କେତେ ବାଟ ହେଲାଣି ଘର ପାଖକୁ ପୁରା।
ଘର ଘର ଦିପଟେ ଟିକେ ଖାଲ ଭଳିଆ ଅଛି ଯେ ପାଣି ପୁରା ପୋଖରୀ ଭଳି ଜମି ଯାଇଛି ତାପରେ ଆଉ ଟିକେ ଛାଡ଼ିକି ନଦୀଟା ହିଆଡକୁ ଅଛି ଯେ ନଦୀରେ ବଢି ହେଇକି ଯାଉଛି ପାଣି ଭାସି ଯାଉଛି ସେଥିରେ ବଡ ବଡ ଗଛ ଫଛ କେତେ କଣ ଭାସିଛି।
ଆଉ ତମ ନଦୀରୁ ଦେଖିବା ପାଇଁ ବଢିଆ ଲାଗୁଥିବ।
ହଁ ପରା ଘରୁ ବାହାରିଲେ ନଦୀ।
ଉ ଘରୁ ବାହାରିଲେ ନଦୀ ପାଖରେ ନଦୀରେ ଗାଧୋଇକୁ ଗାଧୋଇବାକୁ ଯାଆନ୍ତୁ।
ନାଇଁ ନାଇଁ ନଦି। ସୁବିଧା ନାହିଁ ଟିକେ ଆଉ ହଁ ହଁ ହଁ। ଏ ମଝିରେ ମଝିରେ କେତେବେଳେ ଯାଉ ଆଉ ଭଲ ଲାଗେ ନଦୀରେ
ହଁ ନଦୀରେ ଗାଧୋଇବାକୁ ତ ଭଲ ଲାଗେ ଛୋଟବେଳେ ବେଶି ଗାଧୁେ ଆଉ।
ହଁ ହଁ। ଏମିତି ଆଉ ଆମେ ମଝିରେ ମଝିରେ କେ ଯଦି ମୁଣ୍ଡା ସଫା କରିବାର ଥିବ କି କଣ। ସପ୍ତାହକୁ ଥରେ କିି ଏମିତି ଆଉ ନଦୀକୁ ଗାଧେଇକି ଆସୁ।
ହଁ ଏବେ ତ ପାଣି ବଢେଇଥିବ ଦେଖିବା ପାଇଁ ଭଲ ଲାଗୁଥିବ।
ହୁଁ ଯେତେବେଳେ କମ କମ ପାଣି ଥାଏ ସେତେବେଳେ ଯାଉ ଗାଧେଇ ଆଉ ଏବେ ତ ପାଣି ଏତେ ଆସିଛି ଦେଖିଲେ ଡର ଲାଗୁଛି ସେଥିେରେ କୁମ୍ଭୀର ଫୁମ୍ବିର ବି ଆସିଥିବେ।
କୁମ୍ଭୀର ଆସିଚନ୍ତି।
ହଁ କୁମ୍ଭୀର ଆସନ୍ତିନି ନଦୀ ବଢି ହେଲେ। ଗୋଳିଆ ଆଉ ଗୋଳିଆ ପାଣିରେ ଏଇ ମହାନଦୀ ଟା।
ମହାନଦୀ ଆଉ ବନ୍ୟାପାଣି ସାପ ଫାପ ବି ଆସିୁଥିବେ।
ହୁଁ ଆଉ ପୁଣି ଯୋଉ ଗୋଳିଆ ପାଣି ପାଣି ହେଇଯାଇଛି ପାଣି ଗୋଳିଆ ହେଇଯାଇଛି ପୁରା। ସେଥିରେ କିଚି କିଛି ବି ଆସୁ କିଛି ଆପଣଙ୍କୁ ଜଣାପଡ଼ିବନି।
ହଁ।
ଦେଇଛି ଆଉ। ଆଉ ଘରେ ଦି ପଟେ ଯୋଉ ପାଣି ଜମିକି ଅଛି ସେଥିରେ ବେଙ୍ଗ ପୁରା ରଡି କରୁଛନ୍ତି ଦିନ ରାତି।
ଆଉ ଏବେ ତ ବେଙ୍ଗ ଗାତରେ ସବୁ ପାଣି ପଶଯାଇଥାଏ ସେଥିପାଇଁ ବେଙ୍ଗ ରଡନ୍ତି।
ହଁ ଆଉ ଯୋଉ ବ୍ରାହ୍ମଣୀ ବେଙ୍ଗଗୁରା ତ ଯେମିତି ରଡି କରଛନ୍ତି।
ହଁ।
ଘରୁ ବାହାରିଲେ।
ଘରୁ ବାହାରିଲେ ପୁରା ହୁଁ ଜୋର ଜୋର ରେ ।
ହଁ ପରା ହଁ।
ଆଉ ବର୍ଷା ପାଗ ହେଲେ ସେ ଯୋଉ ଝରଝରିଆ ପୋକ ବି ହୁଏ ସେ ହଉଛନ୍ତି ଏବେ ନା ନାହିଁ।
ହଁ ଲାଇଟରେ ଲାଇଟ୍ ପାଖରେ ତ ତଳେ ପୋକ ପର ଉରା ଖାଲି ଜମି ଯାଉଛି।
ଆପଣଙ୍କ ଆଡେ ବର୍ଷା କେମିତି ହଉଛି।
ହଁ ଆମରତ ପୁରା ଲାଗିକି ରହିଛି ବଚା ବର୍ଷା। ଆମେ ଆଜି ଏମ୍ ସକାଳେ ବର୍ଷାରେ ଓଦା ହେଇକି ବର୍ଷାରେ ହିଁ ଗାଧେଇ ପଡିଥିଲୁ।
ଲାଇନ ରହୁଛି କି ନାଇଁ।
ହଁ ଲାଇନ ରହୁଛି।
ହୁଁ।
ଲାଇନ ନ ରହିଲେ ତ ଆହୁରି ଭଲ ଲାଗିବନି ହଇରାଣ ହେବାକୁ ପଡ଼ିବ।
ଏଇ କଣ କହିଲେ ମାନେ ବର୍ଷା ହଉଚି ଚଳିବ କିନ୍ତୁ ଘଡଘଡି ପବନ ହଉନି ଭଲ।
ହଁ ଘଟଘଡି ପବନ ହେଲେ ଲାଇନ ପଳେଇଲେ ଆଉ ଆସିବନି।
ନହେଲେ ଏଇ ଯୋଉ ବର୍ଷା ହଉଛି ଏଇ ଯୋଉ ବର୍ଷା ହଉଛି ଯେତିକି ଯେତିକି ଦିନି ହେଲା ବର୍ଷା ହେଲାଣି ଯଦିବା ଘଡ଼ଘଡ଼ି ପବନ ହଉଥାନ୍ତା ତାହେଲେ ଲାଇନ ତ ବିଲକୁଲ ଆସ ଆସନ୍ତାନି।
ହଁ ଲାଇନ ନ ଆସିଲେ ହଇରାଣ ହେବାକୁ
ହଇରାଣୀ ପରା ଲଘୁଚାପ ହେଲେ ଭଲ କିନ୍ତୁ ବର୍ଷା ଘଡଘଡ଼ି
ବର୍ଷା ଘଡ ଘଡି ହେଲେ ନା ଘଡଘଡି ତାପରେ ମାରିଲେ ନାଇ କି ଯେ ଯଦି ଚାଲୁଥିବ କିଛି ଇଲେକ୍ଟ୍ର ଜିନିଷ ପୋଡି ଯାଉଛି ସେଇଟା ହିଁ ବେଶୀ
ହୁଁ ହୁଁ। ଉ ଘଡ଼ଘଡ଼ି ହେଲାରୁ ଯୋଉ ଲାଇଟ୍ ହଉଛି।
ଘଡ ଘଡି ମାରିଲା ବେଳେ ଲାଇଟ ପଳେଇଯାଉଚି ସାଉଣ୍ଡ ଏତେ ଜୋରେ ହଉଚି ଛୁଆ ବି ଡରିଛନ୍ତି।
ହୁଁ ହୁଁ। ସାଉଣ୍ଡ ଏତେ ଜୋରେ ସାଉଣ୍ଡ ଛୁଆ ତ ଡିରିବେ ଯାହା ହେଲେବି ନା ଆମେ ବଡ ଲୋକ ହେଇକି ଡରି ଯାଉଛୁ ଆଉ ଛୁଆ ଛୁଆ ଡରିବେନି।
ତମ ଘରେ ସ ସମସ୍ତେ ଖିଆପିଆ ଶୋଇଲାଣି।
ହଁ ସମସ୍ତେ ଖାଇକି ଶୋଇଲେଣି ଏଇ ବୋଉ ଅଛି। ବୋଉ ବନାଏ ମୁଁ ବି ମଝିରେ ମଝିରେ ବନାଏ।
ହଁ ହଁ ହଁ ନୂଆଯ ସିଲେଇ ୟୁଟ୍ୟୁବ ଦେଖି ଦେଖିକି କିତ କରିଦଉଛି।
ନାଇଁ ନାଇଁ ଆସିଛି ପ୍ରାୟ ଆମର ସବୁ ଆସିଛି ମାନେ ହଁ ସବୁ ପ୍ରାୟ ଆସିଛି ବା କଦଳୀ ଭଜା ଠୁ ଆରମ୍ଭ କରିକି ତରକାରୀ ଯାହା ଆଉ ଭଲ ଭଲ ଦର ଆଉ ତମେ ଆଇଁଷ ଖାଉନ, ପ ଏଇ ପନିଆରୀ ଛ ତୁ ସବୁ ପ୍ରାୟ ସବୁ ଆଇଟମ୍ସ ଯାଏ ନାଇଁ।
ପନିର ଛତୁ, ମାନେ ଯାହା ଭେଜ୍ ଆଇଟମ୍ ସବୁ ସବୁ ପ୍ରାୟ ଆସେ, ପିଠା ହୁଁ ପିଠାପଣା ପ୍ରାୟ ସବୁ ଆସିଛି, ଫାଷ୍ଟଫୁଡ଼୍ ଆଇଟମ୍ ବି ଯାହା ସବୁ ଖା ମଞ୍ଚୁରିଆନ୍, ଚାଉମିିନ କି ଆଉ କଣ ଆସିଛି ପ୍ରାୟ ସବୁ।
ଭଲ ଲାଗେ?
ହଁ ଭଲ ଲାଗେ।
ଆଉ କଣ ସବୁ କରିଆକୁ ଭଲ ଲାଗେ?
ଫ୍ରି ଟାଇମ୍ ରେ ମୁଁ କରେ, ମୋତେ ଭଲ ଲାଗେ କରିବାକୁ।
ଆଉ ମତେ, ମତେ ଗୀତ ଗାଇଆକୁ ଭଲ ଲାଗେ।
ଗୀତ ଗାଇଆକୁ, ତାହେଲେ ଗୋଟେ ଗୀତ ଗାଇ ଶୁଣାଅ।
ନାଇଁ ନାଇଁ ଏଥିରେ ନୁହେଁ।
ଆ ଠିକ୍ ଅଛି।
ଉ ଅଛି ଆଗକୁ ତ ବହୁତ ଟାଇମ୍ ଅଛି ଆଉ, ବଜେଇଦବି ମୁଁ ଶୁଣେଇଦେବି କଣ ଅଛି। ଆଉ ଚି
ଗୀତ, ଗୀତ ଶିଖି ଶିଖିବାକୁ ଯାଇ ଶିଖିଛନ୍ତି। କ୍ଲାସ୍ କରିଥିଲେ ଆଜ୍ଞା। ସେମିତି ଖାଲି ଶିଖାନ୍ତି।
ହଁ ସେମିତି ଖାଲି ଗାଏ ଆଉ, କ ସବୁ ମୋବାଇଲ୍, ଗୀତ ଫୀତ ଶୁଣିକି ସବୁ ଗାଏ। ଉଁ ନାଇଁ ସେମିତି ନାଇଁ।
ମାନେ ଚିତ୍ର ବି କରନ୍ତି?
ହଁ ହଁ ଚିତ୍ର କରେ, ଚିତ୍ର ବି କରିବାକୁ ଭଲ ଲାଗେ।
ଆଚ୍ଛା। ଯ ଚିତ୍ର କରିବାକୁ ଭଲ ଲାଗେ, ଗୀତ ବି ଗାଇବାକୁ ଭଲ ଲାଗେ। ନାଚ?
ନାଇଁ ନାଚ ଏତେ ହୁଏନି ମୋର। ନାଇଁ ମତେ ନାଚ ଭଲ ଲାଗେନି।
ଭଲ ଲାଗେନା ନା।
କିଏ ଆପଣଙ୍କ ପୁଅ କହୁଛି?
ନାଇଁ ମୁଁ ପଚାରିଲି ନା।
ହଁ- ହଁ। ଆଉ ଆପଣଙ୍କୁ କଣ କରି କରିଆକୁ ସବୁ ଭଲ ଲାଗେ?
ହୁଁ ମତେ ରୋଷେଇ କରିଆକୁ ଭଲ ଲାଗେ, ଆଉ ସିଲେଇ ବି କରିଆକୁ ଭଲ ଲାଗେ।
ସିଲେଇ ଶିଖିଚନ୍ତି?
ହଁ ମେସିନରେ, ହଁ ସିଲେଇ କରିଆକୁ ଭଲ ଲାଗେ। ନହେଲେ ଆଗେ ଛୁଆଙ୍କ ଯୋଉ ଡିଜାଇନ୍, ଏସବୁ କରିଆକୁ ଟିକେ ଭଲ ଲାଗେ ଆଉ।
ଯୋଉ ମାନେ ବ୍ଲାଉଜ୍ ଫ୍ଲାଉଜ୍ ତିଆରି କରୁଚନ୍ତି?
ହଁ।
ଆଉ ଡ୍ରେସ୍, କପଡାର ଡ୍ରେସ୍
ହଁ ଡ୍ରେସ୍ ତ, ହଁ ଡ୍ରେସ୍ ତିଆରି କରେ। ନୂଆ ନୂଆ ଡିଜାଇନ୍ ଗୋଟେ ହେଲେ ଟି ତାପରେ ଡିଜାଇନ୍ ଟା କଣ କରିବା? ଭଲ ଲାଗିବ ଆଉ।
ହଁ କେତେ ପ୍ରକାର ମାନେ ବେକ ଡିଜାଇନ୍ ଆସୁଚି ହାତ ଡିଜାଇନ୍ ଆସୁଚି।
କରିଆକୁ ବି ଭଲ ଲାଗେ।
ଆଉ ଅ ଲେହେଙ୍ଗା ଫେହେଙ୍ଗା ବି ସିଲେଇ କରୁଚ଼ନ୍ତି? ଭଲ ତାହେଲେ ଆପଣଙ୍କର ଭଲ ବହୁତ୍ ଭଲ କାମ ଶିଖିଚନ୍ତି।
ନା ମ ମୁଁଇ ଖାଲି ଶିଖିଚି ଖାଲି ନିଜ ମାନେ ଘର ପାଇଁ କିଛି କରେ ଆଉ ବାହାର କାମ କରେନା।
ବାହାର କାମ କିଛି କରୁନାହାନ୍ତି?
ନା ଖାଲି ହଁ ନିଜର କିଛି କରେ। ସେ ଟାଇମ୍ ହୁଏନି। ଆଉ ଛୋଟ ଛୁଆ ଘର କାମ ଆଉ?
ଅ ହଁ। ଠିକ୍ ଅଛି। ଆଉ ଶୋଇରେଣି ଆପଣଙ୍କର ସବୁ?
ହଁ ହଁ ଘରେ ତ ଖାଇ ସାଲେଣି। ସମସ୍ତେ ଶାଶୁ, ଶୁର ଆ ପୁଅ, ଝିଅ ଖାଇ ସରିଲେଣି? ଆଉ ଛ ଦିଅର, ଯା ସେ ଖାଉଥିଲେ। ଆଉ ଶୋଇବେ ଆଉ।
ଉୁଁ ହଉ ଠିକ୍ ଅଛି ହଉ ତାହେଲେ ରଖୁଚି?
ହଉ ରଖୁଚି।